ହ୍ୟାଲୋ।
ହଁ ସାଙ୍ଗ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା, କଣ କରୁଚ?
କଣ ଏଇଠି ମୁଁ ବସିଥିଲି, ଆଉ ତୁ?
ମୁଁ ବି ଏଇଠି ବସିଥିଲି ଏମିତି ଛାତରେ ଆଉ।
ଆଚ୍ଛା ଆଉ ତମର ଆଜି ସେପଟେ ବର୍ଷା ହେଲା ନା ନାଇଁ?
ହଁ ଆଜି ପୁରା ସକାଳୁ ବର୍ଷା ହଉଛି, ତମର ସେପଟ ହେଇଚି?
କଣ କହିଲୁ, ହ୍ୟାଲୋ।
ତମର ସେପଟେ ବର୍ଷା ହେଇଚି?
ହଁ
ଆମର ତ ଆଜି ଦିନ ସାରା ବର୍ଷା ଚାଲିଚି ଆଉ।
ହଁ ଏଇ ତ ଯୋଉ ଗରମ ହୋଉଚି ତା ପାଇଁ ତ ବର୍ଷାଟା ନିହାତି ଦରକାର।
ହଁ ପ୍ରବଳ ଜୋରେ ଗରମ ହୋଉଚି ଏପ ମୁଁ ରୁଟି ଆଉ ବୁଟ ତକାରୀ। ଆଉ ସବୁ ଭଲ?
ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି, ଆଉ ସପୁ ଘରେ ସବୁ ଭଲ ନା?
ହଁ ମୋ ଘରେ ବି ଭଲ ଅଛନ୍ତି। ଆଉ ସାଙ୍ଗ ତୁ ତ ଜାଣିଥିବୁ ଆମର ଓଡ଼ିଶାରେ ବହୁ ଦର୍ଶନୀୟ ସ୍ଥାନ ରହିଚି।
ହଁ।
ଆଉ ଜାଣିଥିବୁ ତ ସେଇ ସ୍ଥାନ ସବୁ ପ୍ରକୁତି ସୌନ୍ଦର୍ଯ୍ୟ ମନ୍ଦିର ସମୁଦ୍ର ପାହାଡ଼ ଆ ବଣ ଏମିତି ସବୁ ବହୁତ ସାରା, ଆମର ଓଡ଼ିଶାରେ ବହୁତ ସୁ ଭଲ ସୁନ୍ଦର ସୁନ୍ଦର ଜାଗା ରହିଚି।
ହୁଁ ଠିକ କହିଲ, ଆଉ ପୁରୀ ବିଷୟରେ ଜାଣିଚ ନା ଏଇନା ରଥଯାତ୍ରା ତ ଆସୁଚି?
ହଁ ଠିକ କଥା ଆଉ ହଁ ପୁରୀ ବିଷୟରେ ବା କେମିତି ନ ଜାଣିବି, କାରଣ ପୁରୀ ତ ଆମ ସହରର ଗୋଟେ ପ୍ରସିଦ୍ଧ ସହର ଆମ ଓଡ଼ିଶାର। ଆଉ ଏଥିରେ ଆମର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରହିଚି।
ହୁଁ ପ୍ରତିଦିନ ହଜାର ହଜାର ଲୋକ ଆସୁଚନ୍ତି ଦର୍ଶନ କରିବା ପାଇଁ। ବହୁତ ଭିଡ଼ ହଉଚି ଏବେ, ଏବେ ତ ରଥଯାତ୍ରା ପାଇଁ ଆଉରି ଭିଡ଼ ହବ।
ଟିକ୍ କଥା କହିଲୁ।
ରଥଯାତ୍ରା ତ ବୋହୁତ ଲୋକ ହେବେ। ତୁ ପୁରୀର ସମୁଦ୍ର କୂଳକୁ ଯାଇଚୁ କେବେ?
ହଁ ମୁଁ ତ ଯାଇଛି ଆଉ କାରଣ ରଥଯାତ୍ରା ତ ଆମ ଓଡ଼ିଶାର ଗୋଟେ ସବୁଠାରୁ ପ୍ରସିଦ୍ଧ ଓ ପବିତ୍ର ପର୍ ଭକ୍ତ ଦେଖିବା ପାଇଁ ଆସନ୍ତି।
ଆଉ ପୁରୀର ସକାଳ ସୌନ୍ଦର୍ଯ୍ୟ ଆଉ ସନ୍ଧ୍ୟାରେ ଯୋଉ ହୋଉଛି ସୂର୍ଯ୍ୟାସ୍ତ ହୁଏ ଦେଖିଲେ ପୁରା ମନ ଖୁସି ହେଇଯାଏ।
ତୁ କେବେ ଯାଇଥିଲୁ ପୁରୀ।
ଭଲ ଲାଗେ ଆଉ
ତୁ ପୁରୀ କେବେ ଯାଇଥିଲୁ।
ହାଲୋ।
ହଁ ଶୁଭିଲା ଏବେ।
ହଁ ଆଉ ତାପରେ ତ ଆମ ପୁରୀ ପାଖରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବି ଅଛି।
ହଁ ତୁ କେବେ ଯାଇଥିଲୁ ପୁରୀ।
ହଁ ମୁଁ ତ ଏଇ ମାର୍ଚ୍ଚ ଫେବୃଆରୀ ମାସରେ ଫେବୃଆରୀ ମାସ ଶେଷରେ ଯାଇଥିଲି। ବୁଲିବା ପାଇଁ ପୁରୀ।
ମୁଁ ଥରେ ଛୋଟ ବେଳେ ଯାଇଥିଲି ପୁରୀ ସମୁଦ୍ରର ଲହଡି ଦେଖିକି ବହୁତ ଡରି ଯାଇଥିଲି।
ହୁଁ ହୁଁ ହଁ ବଲ କ ଆଉ ପୁରୀ ପାଖରେ ତ କୋଣାର୍କ ଅଛି। ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିର। ହଁ ଆମ ବିଶ୍ୱରେ ପୁରା ପ୍ରସିଦ୍ଧ।
ଏହା ପୁଏତ ଗୋଟେ ପଥରରେ ତିଆରି ଗୋଟେ ଅଦ୍ଭୁତ ମନ୍ଦିର ପୁରା।
ହଁ ତୁ ଠିକ୍ କଥା କହିଲୁ। ଆଉ ତୁ ଜାଣିଥିବୁ ମନ୍ଦିରର କଳାକୃତି ପୁରା ଦେଖିଲେ ସମସ୍ତେ ପୁରା ଆଶ୍ଚର୍ଯ୍ୟ ହୋଇଯାଆନ୍ତି।
ବହୁତ ବିଦେଶୀ ପର୍ଯ୍ୟଟକ କୋଣାର୍କ ଦେଖିବାକୁ ଆସନ୍ତି।
ହଁ ହଁ। ଆଉ ପୁଣି କୋଣାର୍କ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିର ପାଖରେ ଚନ୍ଦ୍ରଭାଗାର ସମୁଦ୍ର ମଧ୍ୟ ରହିଛି।
ହଁ ସେଇ ଜାଗା ଟା ବହୁତ ଶାନ୍ତ ଲାଗେ ଆଉ ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟ ସେଠି ଭଲ ଚନ୍ଦ୍ରଭାଗରେ ଦେଖାଯାଏ।
ହଁ ସତ କଥା ମାନେ ଏଇ ସବୁ ଜିନିଷ ତ ଦେଖିବା ପାଇଁ ବହୁତ ଭଲ ଲାଗେ ଆଉ ମନକୁ ଅଧିକ ଶାନ୍ ନ୍ତି ବି ମିଳେ। ଆଉ ଆମର ଯେମିତି ଓଡ଼ିଶାର ଭୁବନେଶ୍ୱରରେ ଆମ ଓଡ଼ିଶାର ଭୁବନେଶ୍ଵରକୁ ଯେମିତି ମନ୍ଦିର ମାଳିନୀ ସ ସହର କୁହାଯାଏ। ଆଉ ଏହା ମଧ୍ୟ ଆମ ଓଡ଼ିଶାର ରାଜଧାନୀ ଅଟେ।
ହଁ ଏଠି ଲିଙ୍ଗରାଜ ମନ୍ଦିର ଟା ବହୁତ ପ୍ରସିଦ୍ଧ ଅଟେ।
ହଁ ସତ କଥା। ଆଉ ଯେମିତି ଆଉ ବି ବୁ ମୁକ୍ତେଶ୍ୱର ମନ୍ଦିର। ଆଉ ରାଜାରାଣୀ ମନ୍ଦିର ମଧ୍ୟ ବହୁତ ସୁନ୍ଦର।
ନନ୍ଦନକାନନ ମଧ୍ୟ ଭୁବନେଶ୍ୱରରେ ହିଁ ଅଛି। ସେ
ହଁ ଠିକ୍ କଥା ଆଉ ତୁ କେବେ ନନ୍ଦନକାନନ ବୁଲିବାକୁ ଆସିଛୁ ନା ନାଇଁ।
ହଁ ଯାଇଛି ଦି ଥର ଏବେ ରିସେଣ୍ଟ ଯାଇଥିଲି ଦି ତିନି ମାସ ତଳେ।
ବା ବଢ଼ିଆ କଥା ଆଉ ନନ୍ଦନକାନନରେ ତ ଅନେକ ପ୍ରକାର ଜୀବଜନ୍ତୁ ସବୁ ଦେଖିବା ପାଇଁ ମିଳେ। ବହୁତ ବଢ଼ିଆ ବି ଲାଗେ।
ଆଉ ଏଥର ବହୁତ ନୂଆ ନୂଆ ଜୀବଜନ୍ତୁ ବି ଆଣିକି ରଖିଛନ୍ତି। ଆଉ ଧଳା ବାଘ ଦେଖିବାକୁ ବହୁତ ଲୋକ ଯାଉଛନ୍ତି।
ହଁ ସତ କଥା କହିଲୁ ସେଇଟା ଦେଖିଲେ ବହୁତ ଭଲ ଲାଗେ। ଛୋଟ ଆଉ ବଡ଼ ସମସ୍ତଙ୍କ ମନରେ ପୁରା ଆଗ୍ରହ ଥାଏ ଦେଖିବା ପାଇଁ। ଆଉ ଖାଲି ଖୁସି ଲାଗେ କିନ୍ତୁ ଅଧିକ ଛୋଟ ପିଲାମାନଙ୍କ ପାଇଁ ଏହା ବହୁତ ଶିକ୍ଷଣୀୟ ସ୍ଥାନ ଏଇଠୁ ବହୁତ ଯେ ସେମାନେ ଜୀବଜନ୍ତୁ ପରିବେଶ ବିଷୟରେ ଶିଖିଥାନ୍ତି।
ସେୟା ଛୋଟ ଛୁଆ ଦେଖିକି ପକ୍ଷୀ ମାନଙ୍କୁ ବେଶୀ ଖୁସି ହେଇଯାଉଥାନ୍ତି ମୁଁ ଯୋଉ ଯାଇଥିଲି ଦେଖିକି।
ହଁ ସତ କଥା କହିଲୁ ଆଉ
ଆଉ ଆମର ଚିଲିକା ଗୋଟେ। ସେ ବି ଗୋଟେ ବହୁତ ବଡ ସୁନ୍ଦର ଯାଗାଟେ। ଚିଲିକା ହଉଛି ଆମ ଏସିଆର ସବୁଠାରୁ ବଡ ଖରା ପାଣିର ହ୍ରଦ।
ଆଉ ଯୋଉ ନନ୍ଦନରେ ଯୋଉ ମାନେ ବଗିଚା ଆଉ ଗଛଲତା ଏଇ ସବୁ ଥାଏନା। ସେଇଟା ବହୁତ ବଢିଆ ଲାଗେ ଦେଖିବା ପାଇଁ ନା।
ହଁ। ସେଠି ବହୁତ ଅନେକ ପ୍ରକାର ବି ଫୁଲ ସବୁ ଲଗେଇଦେଲେଣି। ଆଉ ସେଠି ଯୋଉ ପୋଖରୀ ଗୋଟେ ହେଇଥିଲା ତାକୁ ବହୁତ ଭଲ ଭାବରେ ସୁନ୍ଦର ସଜେଇ ଦେଲେଣି?
ହଁ ସତ କଥା କହିଲ ଆଉ ପ୍ରଥମେ ତ ପଶୁ ପଶୁ ଯୋଉ ଗୋଟେ ଆମର ହ ପାଣିର ଫାଉଣ୍ଟେନ୍ ଥାଏ ସେଇଟା ବି ଦେଖିବା ପାଇଁ ବହୁତ ବଢ଼ିଆ ଲାଗେ।
ତାପରେ ଆଉ ଗୋଟେ ଭଲ ଜାଗା ଅଛି ଆମ ଓଡିଶାରେ ଚିଲିକା।
ହଁ ସତ କଥା କହି ହଁ ହଁ। ସେଇଠି ତ ମା କାଳିଜାଇଙ୍କ ପୂଜା ହୁଏ।
ହଁ ଆଉ ଆମ ଏସିଆର ସବୁଠାରୁ ବଡ ଖରା ପାଣିର ହ୍ରଦ ହଉଛି ଚିଲିକା।
ହଁ ସତ କଥା ଆଉ
ଆଉ ଶୀତ ଦିନେ ସେଇଠି ବହୁତ ବିଦେଶୀ ପକ୍ଷୀ ମାନେ ଆସନ୍ତି ଜାଣିଛୁ ନା?
ହଁ ହଁ ମୁଁ ତ ଏଇଟା ବହିରେ ବି ପଢିଛି ଆଉ ସମସ୍ତଙ୍କଠୁ ବି ଶୁଣିଛି? ତ କେବେ ମୁଁ ଦେଖିନି ଦେଖିବା କେବେ ଦେଖିବା ପାଇଁ ସୁଯୋଗ ମିଳୁଛି ସେବେ ତ ନିଶ୍ଚୟ ଦେଖିବି। ଆଉ ମୁଁ ବି ଜାଣିଛି ଚିଲିକାର ପ୍ରକୃତିର ସୌନ୍ଦର୍ଯ୍ୟ ଉପରେ ସମସ୍ତଙ୍କୁ ଆକର୍ଷିତ କରି ଥାଏ।
ଆଉ ଡଲଫିିନ ଦେଖିବାକୁ ଚିଲିକାରେ ବହୁତ ଲୋକ ଚିଲିକା ଯାଉଛନ୍ତି ଏବେ
ଆଉ ଯେଉଁ ବୋଟରେ ବସିକି ହିଁ ଯାଆନ୍ତି ଦେଖିବା ପାଇଁ ନା?
ମୁଁ ତ ଫଟୋରେ ହିଁ ଖାଲି ଡଲଫିିନ ଦେଖିଛି। ସତରେ ଦେଖିନି ଆଜି ଯାଏ ଦେଖିବା କେବେ ଦେଖିନି ତାକୁ ସୁଯୋଗ ମିଳୁଛି?
ଆଉ ହଁ ଆଉ ଗୋଟେ କଥା ମାନେ ଚିଲିକାର ଏଇ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ସେଇଟା ହିଁ ସମସ୍ତଙ୍କୁ ଆକ ଆକର୍ଷିତ କରିଥାଏ ଅଧିକ।
ହଁ। ଆମ ଓଡିଶାର ଦର୍ଶନୀୟ ସ୍ଥାନ କେବଳ ଖାଲି ସୁନ୍ଦରକୁ ନୁହଁ ଆମ ସଂସ୍କୃତିକୁ ମଧ୍ୟ ଦର୍ଶାଇଥାଏ।
ହଁ ତୁ ଠିକ କଥା କହିଲୁ। ଆଉ ମାନେ ଓଡ଼ିଶାରେ ଯେତିକ ସ୍ଥାନ ଅଛି ସବୁ ପ୍ରତ୍ୟେକ ସ୍ଥାନର ନିଜ ନିଜର ହିଁ କିଛି ଇତିହାସ ରହିଛି।
ଆଜ୍ଞା। ଆମେ ଓଡିଶାର ମାନେ ସବୁ ଏଇ ସୁନ୍ଦର ସୁନ୍ଦର ଜାଗାକୁ ଯିବା ଆଉ ତା ବିଷୟରେ ସବୁ ଜ୍ଞାନ ରଖିବା ଉଚିତ ଜାଣିବା ଦରକାର ସବୁ ଆଉ ସେ ସବୁ ଯାଗା ଗୁଡିକୁ ସଫା ସୁୁତୁରା ରଖିବା ଦରକାର ସୁନ୍ଦର ସୁନ୍ଦର ଯାଗା ଗୁଡାକୁ।
ହଁ ସତ କଥା କହିଲୁ କାରଣ ଏଠି ଯେତିକ ସବୁ ପର୍ଯ୍ୟଟକ ମାନେ ଆସନ୍ତି ବୁଲିବାକୁ ପାଇଁ କି ଯାହାବି ମାନେ ସେଗୁଡ଼ା ମାନେ ସଫାସୁତୁରା ରଖିଲେ ବି ସମସ୍ତେ ତ ବୁଲିବା ପାଇଁ ଆସିବେ ସବୁ ଭଲ ଲାଗିବ। ତ ଆମେ ହଁ ଆମେ ବି ଚେଷ୍ଟା କରିବା କେମତି ସବୁ ଆମ ପରିବେଶ ପର୍ଯ୍ୟଟନସ୍ଥଳୀ ସବୁ ଜିଗାକୁ କେମିତି ସଫାସୁତା ସୁତୁରା ରଖିବା।
ହୁଁ ଆଉ ନନ୍ଦନକାନନ ତ ଯୋଉ ଅ ହୋଉଚି ଲୋ ମାନେ ପର୍ଯ୍ୟଟନ ମାନେ ଯାଉଛନ୍ତି ଦେଖିବା ପାଇଁ ସେମାନେ ବେଶୀ ସେଠି ହଉଛି ପରିଷ୍କାର ପରିଚ୍ଛନ୍ନତା ଉପରେ ବେଶ ଧ୍ୟାନ ଦବା କଥା।
ହଁ ହଁ ସତ କଥା। ସେଇଠି ବି ଅଛି ମାନେ ଆମେ ତ ଏମିତି ଅଛି ନା ତା ଭିତରକୁ ଆମେ କିଛି ପଲିଥିନ୍ ନେଇ ପାରିବାନି କିଛି ପ୍ଲାଷ୍ଟିକ ନେଇପାରିବାନି। ହଁ ସେଇଟା ଗୋଟେ ବହୁତ ଭଲ ଜିନିଷ। ହଁ ବହୁତ ଭଲ ଲାଗେ ସେଇଟା ଦେଖିବା ଆଉ ଭଲ ବଡ ବଡ ଜୀବଜନ୍ତୁ ମତେ ତ ହାତୀ ଆଉ ଜେବ୍ରା ବାଘ ସିଂହ ଦେଖିବା ପାଇଁ ବହୁତ ବଢିଆ ଲାଗେ। ଆଉ ବିଭିନ୍ନ ପ୍ରକାର ସାପ ବି ଦେଖିବା ପାଇଁ ମିଳେ ବହୁତ ଭଲ ଲାଗେ ଦେଖିଲେ।
ଏବେ ବହୁତ ମାନେ ଉଦ୍ୟାନରେ ବହୁତ ରଙ୍ଗରଙ୍ଗର ପକ୍ଷୀ ଏବେ ସବୁ ନେଇ ଆସିଛନ୍ତି। ଆଉ ବହୁତ ବଡ ଏରିଆରେ ଯୋଉ ପକ୍ଷୀ ବିହାର ଯୋଉଠି ଅଛି ସେଇଠି ବହୁତ ଅଧିକ ଅଲଗା ଅଲଗା ପ୍ରକାର ସବୁ ପକ୍ଷୀ ଅଛନ୍ତି ଆଉ ସେମାନେ ଯେତେବେଳେ ତାଙ୍କ ମାନେ ବୋହୁଉଥାନ୍ତି ତାଙ୍କ ମଦର ସ ତ୍ର ଟା ପୁରା ପରିବେଶ କୁ ଗୋଟେ ଅଲଗା ମନୋରମ କରୁଥାଏ। ପରିବେଶଟା ଗୋଟେ ଅଲଗା ରାଗୁ ଥାଏ।
ହଁ ତୁ ଠିକ କଥା କହିଲୁ।
ଆଉ ଯୋଉ କୁମ୍ଭୀର ସାପ କଇଁଚ ରହିଚନ୍ତି। ସେମାନଙ୍କୁ ପୁରା ନିରାପଦ ଭାବରେ ରଖିଚନ୍ତି। ସରିସୃପ ହଉ ପଛେ ଉଦ୍ୟାନରେ ତାଙ୍କୁ ପୁରା ସୁରକ୍ଷିତ ରେ ଲୋକଙ୍କ ଠାରୁ ନିରାପଦରେ ହିଁ ରଖିଛନ୍ତି।
ଆଉ ଏମିତି ବି ବଲ ଲାଗେ ଯୋଉ ପର୍ଯ୍ୟଟକ ମାନେ ସବୁ ଛୋଟ ଛୋ ଗାଡି ରେ ବସି ସବୁ ପଶୁ ପକ୍ଷୀମାନଙ୍କୁ ଦେଖିବା ପାଇଁ ଯାଆନ୍ତି ସେଇଠି ଗାଡ଼ିରେ ବସିବା ପାଇଁ ବି ବହୁତ ଭଲ ଲାଗେ ନା?
ହଁ ଆଉ ସେଇ ଗାଡିର ସୁବିଧା ବେଶୀ ବୟସ୍କ ଲୋକଙ୍କ ମାନଙ୍କ ପାଇଁ ଭଲ ହୋଇଚି। ତାଙ୍କ ପାଇଁ ବହୁତ ଭଲ ସୁବିଧା ଆସ ତା ମାନେ ଏତେ ବାଟ ତ ଚାଲି ପାରିବେନି କିନ୍ତୁ ଦେଖି ତ ପାରିବେ ନା ଗାଡିରେ ବସିକି ବୁଲିକି।
ହଁ ଆଉ ଜାଣିଚୁ ନା ମାନେ ଆ ନନ୍ଦନକାନନ ଆମ ଓଡ଼ିଶାର ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ବନ୍ୟଜନ୍ତୁ ଏବଂ ଶାନ୍ତ ପରିବେଶ ସମସ୍ତଙ୍କ ପାଇଁ ପୁରା ବଢ଼ିଆ ଲାଗେ ଆଉ ସମସ୍ତଙ୍କ ମନକୁ ମଧ୍ୟ ଆକର୍ଷିତ କରିଥାଏ।
ହଁ ଆଉ ସେଠିକି ପରିବାର ଆଉ ସାଙ୍ଗ ମାନଙ୍କ ସହ ସମ ବିତେଇବା ପାଇଁ ଗୋଟେ ବହୁତ ସୁନ୍ଦର ସ୍ଥାନ ସେଇଟା। ଛୋଟ ପିଲାମାନେ ତ ସେଠି ବହୁତ ଖୁସି ପାଆନ୍ତି ଆନନ୍ଦ ପାଆନ୍ତି।
ହଁ ତୁ ଠିକ କଥା କହିଲୁ।
ଆଉ ନନ୍ଦନ କାନ ଟା